ହ ହ୍ୟାଲୋ।
ହ୍ୟାଲୋ। ହ୍ୟାଲୋ। ହ୍ୟାଲୋ ହଁ କଣ କରୁଛନ୍ତି?
ହ୍ୟାଲୋ।
ହଁ କଣ କରୁଛୁ?
ହଁ ମୁଁ ବସିଛି ହଁ ହଁ ବସିଛି। ହଁ।
ଓହ ଖାଇଲଣି?
ବସି ହଁ ଖାଇସାରିଲି। ଆପଣ ଖାଇଲେଣି? ମୁଁ ଖାଇସାରିଲିଣି ଅପ୍
ହଁ ମୁଁ ଖାଇସାରିଲି ତମେ ଖାଇଲ? କଣ କହିଲ?
ନାଇଁ ମାନେ ନେଟୱାରଟା ଟିକେ ପ୍ରୋବ୍ଲେମ ହଉଚି କି ହେପଟୁ ହଁ ହେପଟୁ ମାନେ ପ୍ରୋବ୍ଲେମ୍ ହଉଛି କି ସେପଠୁ କଣନାଁ
ହ୍ୟାଲୋ।
ନେଟୱାର୍କ ପ୍ପ୍ରୋବ୍ଲେମ୍ ହଉଛି କି? ହଁ।
ନା ର ଏପଟେ ନେଟୱାର୍କ ଅଛି ଠିକ ଠାକ୍ ଆପଣଙ୍କ କ କଥା ଅଧାସୁବୁଚି ଅଧା ସୁବୁନି।
ଆ ଠିକରେ ଶୁବା ଯାଉଛି ତ?
ନାଇଁ ନାଇଁ ମାନେ ପଦେ ସୁଭୁଛି ପଦେ ଶୁଭୁନି ଆପଣଙ୍କର?
ଆଛା ହଁ ଏବେ?
କଣ ଖାଇଲେ? କଣ ଖାଇଲେ?
କୁହନ୍ତୁ କଣ କଣ କଣ କରୁଛନ୍ତି? ହ
ମୋ କଥା ଆପଣଙ୍କୁ ସୁଭା ଯାଉଚି?
କଣ କରୁଛନ୍ତି?
ମୋ କଥା ଆପଣଙ୍କୁ ଶୁଭା ଯାଉଛି କି? ହଁ ମୁଁ ଏବେ ଖାଇସାରିଲି କାମ ସଇଲା। ହେଲା ଛାତ ଉପରେ ଅଛି ଗରମ ହଉଚିତ ବ ଛାତ ଉପରେ ବୁଲୁଛି ଆଉ।
ଆଚ୍ଛା ଆଛା ଆଜି ତାହେଲେ କଣ ଆପଣଙ୍କ ଅଞ୍ଚଳରେ କଣ ବର୍ଷା କିଛି ପକେଇନି ଯେ ଆଜି ମୁଁ ଖାଲି ଭା ଡାଲି
ହଁ ବର୍ଷା ହଉଥିଲା ତିନି ଚାରି ଦିନ ତଳେ ଏବେ ଦି ଦିନ ହେଲାଣି ହେଇନି ଆଉ।
ଆଉ ହଁ ହଁ।
କଣ ଖାଇଲ
ହଁ ଭାତ ଡାଲି ତରକାରୀ କାକୁଡି ଟିଏ
ଓ ହ। ଡିନ କରନା ହାତ ଖାଇନାନ୍ତି କି? ହାଲୋ। ହାଲୋ। ହାଲୋ। ହାଲୋ।